ହଁ।
ହାଲୋ ନମାମ ଆଜ୍ଞା ନମସ୍କାର।
ହଁ ନମସ୍କାର।
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
କୋଉଠୁ କହୁଛନ୍ତି ଆପଣ?
ମୁଁ ଢେଙ୍କାନାଳ ବ୍ଲକ ର ଢେଙ୍କାନାଳ ଜିଲ୍ଲାର?
ଢେଙ୍କାନାଳ ଜିଲ୍ଲାରୁ କହୁଛନ୍ତି କି? ମୁଁ ଅହୋ ମୁଁ କେଉଁଝର ଜିଲ୍ଲାରୁ କହୁଥିଲି ଆଉ।
ଆସ।
ହଁ।
ହଁ।
ଆପଣ କେବେ କେଉଁଝର ଆସିଛନ୍ତି ବୁଲିବାକୁ? ଓହୋ କେବେ ଯାଇଥିଲେ?
ହଁ ତଥାପି ଚାରି ପାଞ୍ଚ ବର୍ଷ ଥରେ ଯାଇଥିଲି।
କୋଉ କୋଉ ଜାଗା ବୁଲିଛନ୍ତି?
ଖାଲି ଘଟଗାଁ ତାରିଣୀ ଦେଖଥିଲି।
ଓହୋ ଘଟଗାଁ ତାରିଣୀ ରେ ସବୁ କଣ କଣ ଦେଖିଲେ?
ତାରଣୀ ମାଆଙ୍କ ପିଠ ଦେଖିଲି। ସବୁଆଡେ ବୁଲିଲି ତୋ ହଁ ଭୋଗରାଗ କରିକି ଆସିଲୁ ଆଉ
ଓହୋ ଏକା ଆସିଲେ ନା ସାଙ୍ଗମାନଙ୍କ ସହିତ ଆସଥିଲେ?
ନାଇଁ ସାଙ୍ଗ ନୁହଁ ଏଇ ବୋଉ ଯାଇଥିଲା ଆଉ ଜଣେ ଭାଇ ଯାଇଥିଲେ ମୁଁ ଯାଇଥିଲୁ ତିନି ଜଣ ଆଉ
ଓହୋ ଆପଣ କଣ ପଢୁଛନ୍ତି ଆଜ୍ଞା!?
ଏ ନାଇଁ ମୁଁ ପଢୁନି। ମୁଁ ମ୍ୟାରେଡ୍ ପର୍ସନ।
ଓହୋ ଆପଣଙ୍କ ବା ହେଇ ସାରିଲେଣି।
ହଁ ବାହାଘର ହେଇକିରି ମୋ ଛୁଆ ପଞ୍ଚମ ପଡ଼ିଲେଣି।
ଓହୋ ଆପଣ ତାହେଲେ କେମଝ ସରି ଢେଙ୍କାନାଳ ରେ ବାହାରଛନ୍ତି। ହ
ଆମ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜାଣିଛନ୍ତି। ହଁ ଭୁବନ ବ୍ଲକ ର ଆମ ଗାଁ ନାଁ ରନିତା ପଟଣା।
ଓହୋ ଆପଣ ବାହାଘର କେତେ ବର୍ଷ ହେଲାଣି।
ବାହାଘର ବାର ବର୍ଷ ପୂର୍ ତିଆରି ଚାଲିଲାଣି।
ବାର ବର୍ଷ ପୋଲିସଲାଣି ଓ ହ। ଆଉ ଆଣଙ୍କ ଢୋଙ୍କାନାଳରେ କଣ କଣ ସବୁ ଭଲ ବୁଲଆ ଯା। ସେ ସୁ ବିଶ ର କନ୍ତି ହ ହଁ। ମୁଁ କେବେ ସପଳାସ ଯାଇନି।
ହ କପିଳାସ ତା ସହିତ ଗଜଲକ୍ଷ୍ମୀ ପୂଜା।
ଗଜଲକ୍ଷ୍ମୀ ପୂଜା ମୁଁ ପଢିଆ ଟାଇମ ରେ ଥର ମୋ ଗୋଟେ ସାଙ୍ଗ ସହିତ ଯାଇଥିଲି ବୁଲିବାକୁ ଗୋଟିଏ ରାତିରେ ଯାଇଥିଲ ଆମେ ଭୁବନେଶ୍ୱରରେ ପାଠ ପଢ଼ୁଥିଲୁ। ଟ୍ରେନ ଟ ଯାଇଥିଲୁ ଗୋଟେ ରାତି ବୁଲିକିନା ପୁଣି ରାତିରେ ରାତି ଆଉ ଗୋଟେ ଟ୍ରେନ ଆସିଥିଲ। ଥିଲୁ ସମ୍ବଲପୁର ଇଣ୍ରସିଟି ମ ମନେ ଅଛି ସମ୍ବଲପୁର ଇଣ୍ଟରସିଟି ଟା ବସି ଯାଇଥିଲୁ ଏଟା ହଉଚି ଦୁଇ ହଜାର ଚଉଦ ମସିହା କଥା କହୁଛି। ସେଇଟା ଆଁ, ନା ପଢିବା ଟାଇମ୍ ନାଇଁ, ମୁଁ ଏବେ ପଢା ସରିଗଲାଣି ମୁଁ ଏବେ ଚାକିରି କରିଛି।
ଚାକିରି କଲେଣି, ଫେ ମ୍ୟାରେ ମ୍ୟାରେଜ କରନାହାନ୍ତି?
ନା ନା ମ୍ୟାରେଜ୍ କରିନି, ମୁଁ ଚାକିରି କରିସାରଛି।
ଅଁ, ହୋ କଣ କରିଛନ୍ତି ଚାକିରି? କଣ କରିଛନ୍ତି?
ଚାକିରି ମୁଁ ଏଇ ଯୋଉ ଇଲେକ୍ଟ୍ରିକାଲ୍ ଡଡିପାର୍ଟମେଣ୍ଟ ଅଛି ଆଉ। ଏଇ ଯୋଉ ହଁ ମୁଁ ଇଲେକ୍ଟ୍ରିକ, ମୁଁ ଏଇ କେଉଁଝରରେ ଅଛି।
କେଉଁଝରରେ?
କେଉଁଝର ରେ ଅଛି। କେଉଁଝର ରେ ଅଛି। କେଉଁଝରରେ ଆମର ଘ, ଅଁ, ଏଠି ପ୍ର ଉଁ, ପ୍ରସିଦ୍ଧ ଆମର ଏଠି ଘଟଗାଁ ପ୍ରସିଦ୍ଧ। ଆମର ସାନ ଘାଗରା ବଡ ଘାଗରା ପ୍ରସିଦ୍ଧ। କେବେ ଆସିବେ ସାନ ଘାଗରା ଭାଁର ବୁଲିବାକୁ ବଡ଼ ବଢ଼ିଆ ଜାଗା ସେଟା ଝରଣା ଫରଣା ଅଛି ପୁରା।
ହଁ, ହଁ, ହଁ।
ଆଉ ଗୋଟେ ଖଣ୍ଡା ଧାର ଅଛି ଆମର, ଆମର ଖଣ୍ଡା ଧାର ଓଡିଶାରେ ଦିଟା ଅଛି। ଗୋ ଟେ ଆମର ଏଠି ଅଛି ରାଉରକେଲା ଖଣ୍ଡା ଧାର୍। ଆଉ ଗୋଟେ କେଉଁଝର ଖଣ୍ଡା ଧାର। ଆଉ ଖଣ୍ଡା ଧାର ଆସିବେ ବୁଲିବେ କେବେ ଯିବେ।
ହଁ, ହଁ।
ଭଲ ଜାଗା ସ ସବୁ ବୁ ବୁଲିଆ ବୁଲିଆକୁ ଭଲ ଜାଗା ଅଛି। ଏଠୁ ବାରିପଦାର ଖିଚିଙ୍ଗ ଅଛି। ବାରିପଦା ମାନେ ବାରିପଦା ମାନେ ସେଟା ମୟୂରଭଞ୍ଜ ଡିସ୍ ସେ ଯୋଉ ଟିକେ କେଉଁଝରରୁ ପାଖ ହବ ମା ଖଚକେଶ୍ୱରୀଙ୍କ ମନ୍ଦିର। ସେଟା ବୁଲିପାରିବ। ମୁଁ ତ କେବେ କପିଳାସ ଯାଇନି। ମୁଁ ପଞ୍ଚଲିଙ୍ଗେଶ୍ୱର ଯାଇଛି। ଏ ପଞ୍ଚଲିଙ୍ଗେଶ୍ଵରେ ମୁଁ ଯାଇଥିଲି ଥରେ ମ-ତିନିଶହ ଟା ସିିଢି ଚଢିକି ଲାଗେ।
ଟିକେ ଅଛି ବା
ହଁ ସେ ମୁଁ କେବେ ମ-ସେଇ ଶିବଙ୍କର ସେଟା ନା ଯେମତି କପିଳାସ ଶିବଙ୍କର ସିଡି ଚଢିବାକୁ ପଡେ। ପଞ୍ଚସିଙ୍ଗେଲେଶ୍ଵର ରେ ସେ ସିଡି ଚଢା, ସେଠି ତିନିଶହ ସିଡି। କପିଳାସ ର ମୁଁ ଶୁଣିଛି ବୋଧେ ହଜାରେ ଟା ସିଡି ଅଛି ନା କଣ?
ବେଶୀ ନା ତେରଶହ ବାଉନ। ତାପରେ ଏବେ ହେଲାଣି ଅଧିକ।
ଓ ହୋ।
ଅଧ ଅଧିକ ହେଲାଣି। କିନ୍ତୁ ତୋମେ ଯୋଉ ଦେଖିଲ ମାନେ ପଞ୍ଚଲିଙ୍ଗେଶ୍ଵର କେମତି ମାନେ ଠାକ କୁରଙ୍କୁ ଛୁଇଁ ପାରିଲ?
ତେ ସେଠି କଣ ଅଛି ନା ସେଠି ସିଡି ଚଢିକିନା ଫାଷ୍ଟ ଉପରକୁ ଯିବ। ଉପରକୁ ଗଲା ପରେ ସେ ଠି ସି ଅଛନ୍ତି ବ୍ରାହ୍ମଣ ଅଛନ୍ତି, ମାନେ ଝରଣା ତଳେ ଶିବଲିଙ୍ଗ ଅଛି ପାନ୍ସଟା। ସେ ବ୍ରାହ୍ମଣ ବତେଇ ଦେବେ ଏଇ ପାନ୍ସଟା ଲିଙ୍ଗକୁ ଆପଣ ଏଇ ଏଇ ସାଇଡ୍ କୁ ହାତ ମାରନ୍ତୁ। ଲିଙ୍ଗ ସହିତ ହାତ ମାର, ଲିଙ୍ଗ ଆପଣ ଦେଖିପାରିବେନି ତା ଉପରେ ଝରଣା ପାଣି ବହୁଥିବ। ଆଉ ଏଇ ବର୍ଷା ଦିନେ ଥରେ ମୁଁ ପଳେଇଥିଲି ଆ ପୂର୍ବ ଥରକ, ମାନେ ଏତେ ଜୋରେ ବର୍ଷା ହଉଥିଲା ଯେ ହା ତ ବୁଡେଇଲା ବେଳକୁ ମୁଁ ପୁରା ଗାଧେଇ ପଡଲି ସେ ଝରଣା ପାଣି ରେ। ପୁରା ଓଦା ହେଇ ଯାଇଥିଲି। ଭଲ ଲାଗିବ ପୁରା ପା ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ପାହାଡ ଭିତରେ। ପୁରା ସୁ ମାନେ ଜଙ୍ଗଲ ଏରିଆ। ବହୁତ ମାନେ ଟିକେ ଶ୍ରାବଣ ମାସରେ ଗଲେ ଆପଣଙ୍କୁ ବହୁତ ଭିଡ ହବ। ଟିକେ ପିକନିକ ସୁ ଟାଇମ୍ ରେ ଗଲେ ବି ବହୁତ ଭିଡ ରହିବ। ଓ ଅଲଗା ଟାଇମ୍ ରେ ଟିକେ ଶ୍ରାବଣ ମାସରେ ଟିକେ ଲାଇନ ଲଗେଇବାକୁ ପଡିବ ଆପଣଙ୍କୁ ଠାକୁର ଦର୍ଶନ ନବାକୁ। ବେ ଟାଇମ୍ ରେ ଗଲେ ପୁରା ପାଖାପାଖି ଆ, ସାଙ୍ଗେ ସାଙ୍ଗେ ପହଞ୍ଚିକିନା ଆପଣ ଦର୍ଶନ କରିବେ। ସେଠି ହା ତ ମାରିକିନା ଦର୍ଶନ କରିବେ। ସାଇଡ୍ ରେ ଗୋଟେ ନର୍ମାଲ୍ ଶିବଲିଙ୍ଗ ରଖିକିନା ପୂଜା ଫୂଜା କରୁଛନ୍ତି, ଭୋଗ ଫୋଗ କରୁଛନ୍ତି। ଏ ମେନ୍ ହଉଛି ସେଇ ପଞ୍ଚଲିଙ୍ଗେଶ୍ଵର ଝରଣା ତଳେ ଯୋଉ ଠାକୁର ଅଛନ୍ତି ଆଉ। ସେ ତାରି ଉପରେ ଫୁଲ ଫୁଲ କ୍ଷୀର ଫୀର ସୁବୁ ଢାଳି ଦିଅନ୍ତି ସେ ପାଣିରେ ବୋହିକି ନା ପଳାଏ।
ହଁ, ହଁ ନାଇଁ ମୁଁ ପଞ୍ଚଲିଙ୍ଗେଶ୍ଵର ଯାଇଥିଲି।
ଓହୋ।
ଯାଇଥିଲି, ହଉଛି ଯୋଉ ମୁଁ ଠା କୁରଙ୍କୁ ସାଙ୍ଗେ ସାଙ୍ଗେ ମାନେ ଧରିଛି ପାଞ୍ଚଟା ଆଙ୍କ ଲିଙ୍ଗ ମୁଁ ଧରି ପାରିଛି ସାଙ୍ଗେ ସାଙ୍ଗେ।
ଅ ହ।
ଓ ସେ ଭଗବାନଙ୍କର ଯାହାଠି ଶକ୍ତି ଥିବ ଶକ୍ତି ଯାହାରି ଭଗବାନଙ୍କର ଥିବ ସେ ନିଶ୍ଚିନ୍ତ ଶକ୍ତି ଟା ପାଇବ। ଏଟା ଅଟୋମେଟିକ ପାୱାର ଗୋଟେ ଥାଏ ଠାକୁରଙ୍କର।
ହଁ।
ସେଟାକୁ ଆମେ ଗୋଟେ ଗୋଟେ କଭର କରିପାରିବା କେମିତି ଠାକୁରଙ୍କର ଜିନିଷ ଟା ଆଉ ସବୁ ଜିନିଷ ପାଠଠୁ ଆରମ୍ଭ କରି ଯାହା ଆପଣ କରିବେ ସବୁ ଜିନିଷ ମନ ବଳ ହେଲା ନିଜର ଗୁରୁ।
ଉଁ ହୁଁ।
ତାହାପରେ ପଛରେ ସବୁ ଜିନିଷ।
ଆପଣ ଚାକିରି ଫାକିରି କରନ୍ତି ନା ଚାକିରି କରରିନାହାନ୍ତି?
ନାଇଁ ମୁଁ ତ ଚାକିରି କରିନି ଗ୍ରାଜୁଏସନ ପରେ ଏନ୍ ଏମ୍ ପାସ୍ କରିକି ରହିଲି ଛୋଟ ଛୁଆ ହେଇଗଲେ କହିକି ଆଉ ବାବୁକୁ ଆଉ ଛାଡିଦେଲେନି ବାବୁ କହିଲେ ହଁ ପଇସା କଣ ଦର କାର ହବ ଛୁଆଙ୍କର କେୟାର କିଏ ନବ କଣ କରିବେ।
ଅ ହଁ।
ସେଥିପାଇଁ ଟିକେ ଦୁଃଖିତ ହେଇଗଲି। ନହେଲେ ଆଉ ସେମିତି କିଛି ନାହିଁ ମାନେ ବାବ ସେମିତି ଖାଇବା ପିଇବା ଲଗେଇବା ପିନ୍ଧିବା ସଂସାରରେ ଯେତିକି ଦରକାରେ ତାକୁ ସେ ମ୍ୟାନେଜ କରିଛନ୍ତି ଆ ଆଉ ଏମିତି ନହେଲେ ନାଇଁ ଆଉ ବା
ଅ ହ। ଘଟଗାଁ ଆସିକି ଆପଣଙ୍କୁ ଭଲ ଲାଗିଥିବ ମାଙ୍କ ପି ତୁ ଥା। ନଡିଆ ରାଣି କୁହନ୍ତି ତାଙ୍କୁ।
ଆଉ ନଡିଆ ରାଣୀ ସେ ଆଉ ଜଗତ ର ରାଣୀ ସେ ମାନେ କହିଛି ଗୋଟେ କଥାରେ ସେ ମନ୍ଦାର ମାଳିନୀ।
ଆଁ ହଁ ହଁ।
ଆଉ ଏତେ ସୁନ୍ଦର ଜିନିଷଟେ ମା ଭଳିଆ ଜିନିଷ ପଦାର୍ଥ ଏସ ସାରେ କିଛି ନାହିଁ ଆଉ ଏଟା ଏତେ ଭଲ ଜିନିଷ। କଥା ଏଇଆ ଆମ ବାବୁ ବି ବହୁତ ବଢିଆ। ସବୁ ଜିନିଷ ଗୋଟେ କରିପାରନ୍ତି ଭାବୁଛ ନା ବାବୁ ଚେନ୍ନାଇ ରେ।
ଓ ଚେନ୍ନାଇ ରେ ଚାକିରି କରନ୍ତି, ବହୁତ ଦୂରରେ ଆପଣ ଚେ ଓହୋ, ନାଇଁ ମୁଁ ଆମେ ବି ମୁଁ ବି ଇଲେକ୍ଟ୍ରିସିଆନ ଏଠି ଅଛି ନା, ଇଲେକ୍ଟ୍ର ଜବ କରଚି, ହ୍ୟାଲୋ, କେଉଁଝର ଆସ୍ ସେ ଚେନ୍ନାଇରେ ମାନେ କଉ, ଆପଣ ଯାଇଛନ୍ତି କେବେ ଚେନ୍ନାଇ?
ନାଇଁ ଚେନ୍ନାଇ ପା ଯାଇପାରିନୁ, ଏ ତ ଛୋଟ ଛୁଆ ହେଇଗଲେ ଜଲ୍ଦି। ଆଉ ଯାଇ ପାରିଲୁନି। ତଥାପି ଆମେ ଯା ଯିବୁ ଟିକେ ସବୁ ସିଆଡେ ଦେଖିକି ଆସିବୁ ଆଉ। ହଁ, ଭଲ ଭଲ ଜାଗା ଅଛି, ସି
ହୁଁ ହୁଁ।
ହଁ, କୁହନ୍ତୁ।
ଓହ, ମୁଁ ଶୁଣିଥିଲି ଯେ ଚେନ୍ନାଇ ରେ ସେଠି ବେଶୀ କିଛି ଟି ଇଏ ହୁଅନ୍ତିନି କଣ, ହୁଁ। ସେମାନେ ତେଲୁଗୁରେ ସବୁ କଥା କୁହନ୍ତି, ବେଶୀ ଧ ଇଂଲିଶ ରେ କଥା କୁହନ୍ତି, ହିନ୍ଦୀରେ କେହି କଥା ହୁଅନ୍ତିନି ସେଠି, ହଁ ହଁ, ତାମିଲ ରେ କଥ
ତାମି, ଆମ ବାବୁ ତାମିଲ ଭାଷା କଣ କହିବେ, ମୁଁ ବୁଝି ପାରେନି କିଛି, ସେ କଣ ବି ଶୋଦୀ ପକେଇବେ, ମୁଁ କିଛି ବୁଝିପାରିବିନି। ବାବୁ କୁହନ୍ତି ତାମିଲ ଭାସା, ସେ ତାମିଲ ତାମିଲ, ତେଲୁଗୁ, ହିନ୍ଦୀ ଅଲରେଡି଼ ତାଙ୍କର ପୁରା ଭଲ। ଉହୁଁ।
ସେଠି ତାମିଲ ରେ ବେଶୀ କଥା ହୁଅନ୍ତି, ମୁଁ ତାମିଲ ସ, ମୁଁ ସେ ତାମିଲ ତେଲଗୁ ଟିକେ ଫରକ ଜାଣିପାରିଲିନି। ମୁଁ ସେପଟେ ବି ସେ ଜାଣିନି ନା ଏତେ ମୁଁ ଶୁଣିଥିଲି କଣ ସେଠି ସବୁ ସାଙ୍ଗମାନେ ଯୋଉ କୁହନ୍ତି ସେଠି ଗଲେ ମାନେ ହିନ୍ଦୀ କେହି ବୁଝିବେନି, ଓଡିଆ ତ ଛାଡ ହିନ୍ଦୀ ବି କେହି ବୁଝିବେନି ଯଦି ଇଂଲିଶରେ କଥା ହବ ନହେଲେ ତମ ସହିତ ତାମିଲ ରେ କଥା ହେଇପାରିବ।
ହଁ, ତାମିଲ ଆମ ବାବୁ ତାମିଲ ପୁରା ଏକ୍ସପିରିଏନ୍ସ, ପୁରା ତାଙ୍କର ଏକ୍ସପିରିଏନ୍ସ। ମାନେ କଣ ଯଦି ସେ ଗୋଟେ ସୁ ଭାଷା ବି ଖରାପ କରିଦେବ କିଛି ବୁଝିହବନି। ବାବୁଙ୍କୁୁ କୁହେ ଏ ସବୁ ଆମେ ଜାଣିପାରୁନୁ ତଥାପି ଗୋଟେ ଗୋଟେ ଗୋଟେ ଜିନିଷ ଜାଣୁ ଏ ଯୋଉ ପରିବା ଜିନିଷ, ପରିବା ଜିନିଷ ହେଲା ଖାଇବା ପିଇବା, ରହିବା, ଶୋଇବା, ସେ କୁହନ୍ତି ଗୋଟେ ଗୋଟେ ହେରା ଜାଣିପାରୁ ଆମେ ହଁ।
ହେଲା ଯେ ମାନେ ଆମର ଯେମତି ଓଡିଆରେ ଅ, ଆ ଅଛି, ତାମିଲ ରେ ସେମିତି ଅ ଆ ଆମର ଯଉ ଓଡ଼ିଆରେ ଅ, ଆ ହଉଛି ଅ ମାନେ ପଞ୍ଚାବନ ନା ଅଠାବନ ଟା ଇଏ ରହୁଛି ୱାର୍ଡ଼ ରହୁଛି। ତାଙ୍କର ତାମିଲ ରେ ଦୁଇଶହ କେତେଟା ୱାର୍ଡ ରହୁଛି, ଅ, ଆ, ଶିଖେଇ ଦେଇଥିଲା। ସେଥିପାଇଁ ଟିକେ ଶିଖିବା ମୁସ୍କିଲ ବୋଲି ସମସ୍ତେ କୁହନ୍ତି ତାମିଲ ଟା।
ଆଚ୍ଛା, ହଁ ହଁ।
ହାଲୋ, ଆଉ ଆପଣ ଆପଣ ସେ ଢ଼େଙ୍କାନାଳରେ ତ ରୁହନ୍ତି ଆଉ ସେଠୁ କପିଳାସ ମୁଁ କେବେ କପିଳାସ ଯାଇନି, ମୁଁ ଖାଲି ଶୁଣିଛି। କେବେ ଯିବି ଯିବି ବୋଲି ଭାବୁଛୁ ସାଙ୍ଗମାନେ ସବୁ ସାଙ୍ଗ ହେଇକିନା ଯିବୁ। ଏଇ ଭାବୁଚୁ ଡିସେମ୍ବର ମାସରେ ଯିବୁ, ପାହାଚ ତେରଶହ ପାହାଚ କହିଲେଣି ତିନିଶହ ପାଞ୍ଚଶହ ଚଢିକିନା ପଞ୍ଚଲିଙ୍ଗେଶ୍ୱର ଯାଇଥିଲୁ ମ ଅବସ୍ଥା ଖରାପ ହେଇଯାଇଥିଲା।
ଆଛା।
ସେଠୁ ପୁଣି ଗୋଟେ କିଲୋମିଟର ଚାଲିବାକୁ ପଡିବ ପଞ୍ଚଲିଙ୍ଗେଶ୍ୱରରେ, ଆଗେ ଗୋ ସେ ଗାଡି ଯୋଉଠେ ରଖିବ ସେଠୁ ଗୋଟେରୁ ଦେଢ଼ କିଲୋମିଟର ଚାଲି ଚାଲି ଯାଅ ପୁଣି ତା ଉପରେ ପାହାଚ ଚଢି଼ବାକୁ ପଡ଼ିବ।
ହଁ, ହଁ।
ହଁ। ଏଇଟା ସେଠି ପ୍ରୋବ୍ଲେମ ଆଉ, ସେ ମାନେ କପିଳାସର କଣ ଗାଡି ବା ଉପରକୁ ଯାଉଛି ନା କଣ ଶୁଣିଥିଲି।
ହଁ, ହଁ, ହଁ।
ଏବେ ଗାଡ଼ି ସବୁ ଉପରୁକୁ ଗଲା, ଅ ହ। ଏଠି ଗୋଟେ ସେମିତି ଅଛି ସେମତି ପାହାଚ ବାଲା ଜାଗା ଅଛି ଠିକ ଗୋଟେ ତାରତାରିଣୀ ଅ ହୋ ଅ ହ ସେଠି କିନ୍ତୁ ରୋପୱେ ଲାଗିଛି ତାରା ତାରାଣୀ ରେ।
ଆଛା।
ରୋପେ ଅଛି ରୋପେରେ ପଳାନ୍ତି ମୋର ଗୋଟେ ବ୍ରହ୍ମ ପୁରରେ ଏଠି ଗୋଟେ ମୋର ଗୋଟେ ପିଲା ଟେ ଅଛି ସେ ମତେ ସବୁବେଳେ କୁହେ। ତାହଲେ ଆସ ଯିବା ବ୍ରହ୍ମପୁର ସେଠି ତାରାତାରିଣୀ ଅ ଆମର ପା ପାହା ପାହାଚ ଚଢ଼ିବା ଦରକାର ନାହିଁ ଏଢେ ରୋପିଓ ଅଛି। ତୋ ରୋପୱେରେ ବସିବା ଡାଇରେକ୍ଟ ମନ୍ଦିର କତି ପଳେଇବା।
ନା।
ସେଠି ତାରାତାରିଣୀଙ୍କ ଦର୍ଶନ କରିକିନା ଆସିବା।
ହଁ।
ଆପଣ ଯାଜପୁରରେ ଯୋଉ ବିରଜା ମନ୍ଦିର ଯାଇଛନ୍ତି କେବେ?
ହଁ ହଁ ଯାଇଛି।
ଅ ହଁ ସେଠି ମୁଁ ଯାାଇଛି ଥରେ ଯାଇଛି। ଅ ହଁ ହଁ ଠିକ ଅଛି ରହିଲି।
ହଁ।